ହାଲୋ ହୁଁ କହ କଣ ଆଉ ଡାକନା?
ଏଲି।
ଏଲି।
ଏଲି।
ହ ନା।
ଏ ସୁନ୍ଦରୀ କଣ କରୁଚି ସୁନ୍ଦରୀ?
ସୁନ୍ଦରୀ କଥା ସିଏ ଖାଲି ଯାଉଚି ତା ବେବିସ୍ କୁ ତା ପିଲାମାନଙ୍କୁ ଦଉଚି ଖାଇବା ପାଇଁ। ତାପରେ ହାଲିଆ ହେଇକି ଆଇକି ଶୋଇ ପଡୁଚି ଆଉଥରେ ତଳେ। ଆଉ ଟିକେ ପରେ ଆଉଥରେ ଯାଉଛି ଆଉଥରେ ଖାଇବାକୁ ଦଉଛି ଆଉଥରେ ଆଇକି ଶୋଇପଡୁଛି। ସେତେବେଳେ ମୁଁ ବରା ଖାଇଲି ତାକୁ ଦେଲି ଖାଆ ବୋଲି ଖଣ୍ଡେ ଖାଇଲା ଆଉ ନାଇଁ। ଖଣ୍ଡେ ଖାଇଲା ଆଉ ଗୋଟେ ଜିିନ ସିନ୍ତି ରଖିଦେଲା। ହଁ କ୍ଷୀର ଦିଆହେଲା କ୍ଷୀର ରାତିରେ ଟିକେ ପିଇଥିଲା କ୍ଷୀରକୁ ଭାତ ଟିକେ ଖାଇଥିଲା। ବାସ୍।
ତା ପିଲାମାନେ ଖାଉଛନ୍ତି?
ପିଲାମାନେ ଖାଇବେ କି ହେବେ ଜନ୍ମି ଛୁଆ ତା ମା ଖାଇଲେ ସିନା ହଁ ଖାଇ ତା ମା ଏତେ କିଛି ଖାଉନି ବରା ଖଣ୍ଡେ ଖାଇଦେଲା ହରଲା ସେତିକି ତାର। ତାପରେ ଯାଉଛି ତା ପିଲାମାନ କ଼ଂ ପାଖକୁଟିଏ। ତଳକୁ ଉପରକୁ ହଉଛି ସେ ପିଢିକୁ ଆଉ ସେ ସାଇନି ଆସି ଥିଲା ହେଲା ସାଇନି ଆସିଲା ଖବର ଗା ହ ଖବର କାଗଜ ନବ ବୋଲି ମୁଁ କହିଲି ଦେଖେ ଦେଖେ ବିଲେଇ ଛୁଆ ମାନଙ୍କୁ ଦେଖ ଦେଖିଲା ମୁଁ ତାକୁ ଟିକେ ଡରେଇ ଦେଲି ହେଲା ତାକୁ ଟେକି ନେଇକି ମୁଁ ତାକୁ କହିଲି ଏଇଟା ଧ ଧ ତା ମା ଥିଲା ଯାଉନଥିଲା ମୁଁ କଲିି ମୁଁ ଟେ ଟେକି ନେଲି ତାକୁ ସେ ଘରୁ ନାଇଁ ମୁଁ ଟେକିକି ନେଲି ତାକୁ ସେ ତାକୁ ତା ମା ଥିଲା ସେ ଡରୁଥିଲା ନାଇଁ ନାଇଁ ପାଖକୁ ଯିବିନି ବୋଲି ତା ତାପରେ ଗଲା ଗଲା ସିଧା ଟେକି ନେଲି ତା ମା ଇଆଡେ ପଳେଇ ଆଇଲା ତାକୁ ଦେଖିକି ଆଉ ତାକୁ କହିଲି ଆଉ ଧଟିକେ। ନା ନାଇଁ ନାଇଁ ନାଇଁ ଖେନ୍ତେ ତା ଲ ହଉଥିଲା ମୁଁ ତାକୁ ଟେକିକି କଣ ବୋଲି ସେ ବିଲେଇ ଛୁଆ ମାନଙ୍କ ପାଖକୁ କରିଦେଲି। ଚିଲେଇଲା ଧରି କାନ୍ଦି ପକେଇଲା। ମୁଁ କହିଲି ବିଲେ ଟିକେ ଛୁଁ ନା ନା ନା ନା ନା ନା ହେଲା। ପରେ ବିଲକୁଲ ଛୁଇଁଲାନି ରହିଲା। ତାପରେ କହିଲି ତାଉ ପରେ ଛାଡିଦବି ବୋଇଲା କାନ୍ଦିଲା ଖାଲି ତାପରେ ଧାଇଁଲା। ଆଦରୁ ଯା ଯା ବୋଲି ଛାଡିଦେଲି ପଳେଇଲା କାନ୍ଦି କାନ୍ଦି ଗଲା। ମୁଁ କଇଲି ଆଉଥରେ ଆଇବୁ ଦେଖି ନା ଆଉ ଆଇବିନି। ତାକୁ ଡରେଇଦଉଛ।
ହୁଁ ଯାଇଛି ତୋ ଭଉଣୀ ଯାଇଛନ୍ତି।
କୁଆଡେ ସୋଇଛି କିକ୍ଲାସ୍। ହଁ ରବାର୍ ରେ ତ ଶଶୁର କରୁଛି।
ଓ ଆଜି ସନ୍ ଡେ କି ମୁଁ ଭୁଲି ଗଲି।
ହୁଁ।
ଉଁ କଲେଜ୍ ଷ୍ଟାଟ୍ ହେଇଗଲାଣି ମନେ ପଡୁନି ଏବେ ଆଉ। କଣ ଆମ୍ ଆଉ ସୋମବାର କଣ ରବିବାର କଣ?
ହଁ ଅଁ।
ଆମ ପାଇଁ ସବୁ ସମାନ।
ସମାନ ସେଇଆ ସବୁ ରବ୍ ବାର ର୍ ପାଇଁ।
ସେତ କଥା ଆମେରବ୍
ଆଉ ତମର ଦୋକାନ୍ କେବେଠୁ ଷ୍ଟା ଆରମ୍ଭ କରୁଛ?
ଶୁକ୍ରବାର ଦିନ ଆରମ୍ଭ କରିବୁ।
ଏବେ ବା ଶୁକ୍ରବାର୍ ଭଲ୍ ନାହିଁ ବୋଲି କହିଲେ।
ଏଇ ଶୁକ୍ରବାର ନାଇଁ ନାଇଁ ଏଇ ଯୋଉଁ ଏଇ ପୂର୍ବ ଶୁକ୍ରବାର ଗଲା ସେଦିନ ଆରମ୍ଭ ହଉଥାନ୍ତା। ସେଇଦିନ ନାଇଁ ଭଲ ନାଇଁ କହିଲେ ଯେ କେବେ ଯେ ଶୁକ୍ରବାର ଆଇବ ସେଦିନ କରିବୁ। ହବ ବୋଲି କହୁଛନ୍।
ଓହୋ ଭଲ ତାହେଲେ?
ମୁଁ ହଁ ମୁଁ ତୋତେ କହିବିନି ସେଠରେ ବସିଥିଲି ଏଇ ଏବେ ଶୁକ୍ରବାର୍। ଯୋଉ ଗଲା ସେଇଠି କରିବ ବୋଲି ଆରମ୍ଭ କରିଦେବ୍ ବୋଲି ଭାବୁଛ୍ ହେଲେ ଲେ ନାଇଁ କହିଲେ ସେଥିପାଇଁ ମୁଁ ନାଇଁ ଜିନିଷ ଆଣିନୁ ଆଣିବୁ।
ହଁ ହଁ।
ଶୁଣିବାକୁ କେମିତି ଲାଗୁଚି?
ହଁ ଅଁ।
ବୁଝାବୁଝି ହୋଉଛି ସବୁ ବୁଝାବୁଝିଇଁ କାଲି ପହର୍ ଦିନ ତ ଦି ଦିନ। ଦି, ତିନି ଦିନ ଅଁ ଅଁ ଧର୍ ଧୋଇକି ପଳେଆଇବ ଆଉ।
ହଁ ଅଁ ମ କେତେ ଲାଗୁଛି। କେ ମା ଯିବେ ନା ବାବା ନା କେ?
ମା ବାବା ଯିବେ ତାକୁ ଯିବୁ ସେଇ ଯୋଉ ସ୍ମାର୍ଟ ବଜାର ସେପଟେ ଯିବୁ। ସେପଟୁ କଣ ଜିନିଷ ପତ୍ରିକାକୁ ଧରିକି ଆଇଲେ ନା କଣ?
ହଁ, ଆଉ ଗୋଟେ ଦୋକାନ ଦେଖେଇଲେ ତାଙ୍କର।
ହଁ ଦେଖେଇ ଦେଖେଇବେ ବୋଲି କହୁଥିଲେ ଆଉ ଆମ ବାବା ବି ଆଜି ଯାଇଥିଲେ ଯେ ବୁଝାବୁଝି। କରିକି ଆସିଛନ୍ତି କୋଉଠୁ କୋଉଠୁ ସବୁ କୋଉ ରୁପରେ ଏ ସେଇ ଇ ପାଖାପାଖି କି କିଆନ୍ ପଡ଼ା ରେ ବି ବଡା ପ ଘରକୁ ଆଜିିବାବ ଯାଇଥିଲେ ବଡା ପା ଘରକୁ।
ହଁ ହଁ।
ହେଲେ ଆଉ ହଁ। ଷ୍ଟାର୍ଟ କଲା ଦିନ କଣ ଟିକେ ବ୍ରାହ୍ମଣ ଡାକି କଣ ପୂଜା ଟିକେ କରିଦିବୁ ଟ୍
ହଁ ଦାଣ୍ଡ ଘରେ କରିବ ନା?
ହଁ, ହଁ ଦଣ୍ଡବରେ। ଆ ତୁ ଆଇକି ପୂଜା ଟିକେ କରିଦଉନୁ?
ହଁ ଯାଉଛି ମୁଁ ପା ପଇତା ପକେଇନି ବ୍ରାହ୍ମଣୀଆଣିି ଟା ମୁଁ। ପଇତା ପକେଇନି ନହେଲେ ହେଥାନ୍ତା।
କାମ ଟେ ଆଇଥାନ୍ତା, ଉଁ ଉ।
ଗୋଟେ କେତେ ହେଇଥାନ୍ତା ପଣା ଖାଇ ଖାଲି ପଇସା ଗୋଟେ ହେଇଥାନ୍ତା।
ଏଇ ହଁ ନେଁ ଏ ହଁ।
ମଲାପାଳ ବଞ୍ଚିଲାପାଳ ବ୍ରାହ୍ମଣ ଭୋଜନ ସବୁ ଏଇଠି।
ହଁ ନାଇଁ ତମର ବ୍ରାହ୍ମଣ ଲୋକ ପୁଅ ବେଶୀ ଭଲ ହୁଏ। ପଇତାଟେ ପକେଇଲା ହେଲେ ଟିକିଏ ମନ୍ତ୍ର ନାଇଁ ନାଇଁ ଟିକେ ମନ୍ତ୍ର ପଢି ଜାଣିଥିବୁ ବୋଲି ହେଲାନାଇଁ।
ହେଲା ହଁ ସନ ଏବେ କଣ କରୁଛି କି? ସେ ଜାଣିଦେଲାଣି ଯେ ସବୁ କ ସେ ମନ୍ଦିର
ନାଇଁ ମନ୍ତ୍ର ଫନ୍ତ୍ର ଆଉ ଡେଲି ସବୁଦିନେ ତୁ ପଢିଲେ ଆଉ ତତେ ମନେ ରହିବ ଏକା
ହଁ ବରା ସିଏ ଶିଖ ଶିଖିଗଲାଣି ସବୁ ଯାଉଛି ସବୁ ଶିଖିଗଲାଣି। ଏବେ ଆଉ ଯାଉନି ଛାଡିଦେଲାଣି।
ହଁ ହଁ।
କଣ କରୁଛ? ନା ଆଉ କିଛି ନାଇଁ ବଇଛି ଆଉ ପ୍ଲସ ଥ୍ରୀ ତ ପ୍ଲସ ଟୁ ତ ସରିଲା। ଏଇନା ତାବନ ଆଣିଲା।
ସତାବନ ରଖିଛି।
ହାଁ
କେତେ ରଖିଛି ଶତାବନ।
ସତାବନ ପରସେଣ୍ଟ ଆଣିଲା।
କଣ କଲେଜ ପ୍ଲସ୍ ଥ୍ରୀ କରିବ ନା, ଏ ଯୋଉ ଆଇ ଟି ଆଇ କରି ଦଉନି ଭଲ କାମ ଆସନ୍ତା।
ଚୋପା ଆଇ ଟି ଆଇ ସେ କରୁଛି। ପଲିଟେକ୍ନିକ କରେ ନାଇଁ ଏଟା କରେ ନାଇଁ କହିଲା। ଆରେ ନାଇଁ ଶୁଣେ ହଁ ଜାଣିଛି ଯେ ସିଏ କରିବନି ତାର ଅଲଗା ବେପାର ସାନଙ୍କର। ସିଏ କହିଲା ମୁଁ ଇଲେକ୍ସନ- ଇଲେକ୍ସନ ମୁଁ ଇଲେକ୍ସନ ଲଢିବି ହେଲା। ତ ରାଜନୀତି କଲେଜରେ ରାଜନୀତି ହବନି। କଲେଜରେ ହବନି କି? ହଁ ସେ କହିଲା ମତେ ପ୍ଲ -ପ୍ଲସ୍ ଥ୍ରୀ ହେରିକା ଦରକାର ସେଇଥିପାଇଁ ଆଉ ମତେ ଭୋଟ ମତେ ଭୋଟ ଶୁଣେ ମିଳିବ। ମୋତେ ଭୋଟ ଦରକାର। ତାପରେ ହଉ ଠିକ୍ ଅଛି। ନହେଲେ ସେ ଆଉ ଗୋଟେ ଓଡ ଗାଁ ର ସାରେ ଯିଏ ତାକୁ ପ୍ଲସ୍ ଟୁ ରେ ହେଲ୍ପ କଲେନି ସାହାଯ୍ୟ କଲେ ସିଏ ହେଲା ପ୍ଲସ ଟୁ ରେ ତାକୁ ସାହାଯ୍ୟ କରିଦେଲେ ନା ବହୁତ ସେ ସାର ଟା ଶଙ୍କରା ଖୋଲ ର। ପ୍ରିନ୍ସିପାଲଟା ହେଲେ ତାଙ୍କର ପୂଜା ପୂଜି କରିଦିଏ। ସିଏ ପୁରା ତାକୁ ମାର୍କ ଦେଇ ଇଏ କରି ସେ ଏଥି ପାଇଁ ନାଇଁ କହିଲେ ମୁଁ ସବୁତୋର ବୁଝିଦେବି ତୁ ଓଡ଼ ଗାଁରେ
ହଁ- ହଁ
ତୁ ଓଡ ଗାଁରେ ଜଏନ୍ କରିଦେ। ଆଉ ଯାହା ମୁଁ ବୁଝିଦେବି ପାସ୍ ହେଇଯିବୁ। ଓଡୋଗାଁ ନୟାଗଡ।
ନୟାଗଡ଼ ହଁ ସେପଟୁ ରାଜନୀତି ଫଜନୀତି ସିଆଡେ ଅଧିକ
ନାଇଁ ମ ସେପଟେ କିଛି ନାଇଁ ସିଏ
ଆରେ ନୟାଗଡ ପଟେଇଥାନ୍ତୁାନେ ପଡିଗି ଶୋଇଥାଉଛେ
ହଁ ସେଇଠି ନାହିଁ ବୋଧେ କି କଣ କେ ଜାଣି ସେଇଠି ନାହିଁ ନା କଣ?
ଆଉ ଏଇ ଗର୍ମେଣ୍ଟ କଲେଜରେ ତ ପାଇବନି ଇଏ। କମର୍ସ ନା ନା କମର୍ସ ପାଇଁ ତ ହଁ।
ସାର୍ ତାକୁ କହିଲେ କରିଦେ ନା ହଁ ନାଇଁ ସାର୍ ମତେ ଇଲେକ୍ସନ ପାଇଁ ଦର କାର ବୋଲି କହିଲେ। କହିଲା ମତେ ଏଇଠି ଗର୍ମେଣ୍ଟ କଲେଜରେ ଗୋଟେ ସିଟ ଟେ ଦରକାର ଇଲେକ୍ସନ ଲଢିବା ପାଇଁ। ତ ଏବେ ସିଏ ସେଇ ରାଜନୀତିର ପଶିବଲିକି ସିଏ ଖାଲି କାସ ସେଇଥିପାଇଁକା ସିଏ ଏବେ ପ୍ଲସ୍ ଥ୍ରୀ କରିବ। ଏଠିକି କହିଲା ବି ସିଏ ପକେଇ ପକେଇବି କି କଣ ଭାବୁଛି ବୋଲିକି କହିଲି ଆ ଆର୍ଡସ ର କିଛି ଗୋଟେ ଆର୍ଡସ ର କିଛି ଗୋଟେ ନେସବ ଜେକ୍ଟ ନା ଆ ଆଉ କରେ। ପଲିଟିକାଲ ହଉ ହିଷ୍ଟ୍ରି ହଉ ନେଇଯା। କରେ ନା ହଁ ଦେଖିଆ ବୋଲି କହୁଥିଲା ଏବେ ଆଉଥରେ ପଲିଟିକାଲ ପକେଇଛି କହୁଥିଲା। କଲି ପକେଇଛୁ ନା ହଁ।
ସିଟି ମିଳିବନି ବୋଲି କହୁ ଥିଲା ମୁଁ କହିଲି ହଉ ଦେଖିବୁ ମିଳୁ। ମିଳିଲେ କରିବୁ ନହେଲେ ନାଇଁ ଆଉ ଯୋଉଟା ମିଳୁଛି କରିବୁ ଆଉ ହୁଁ ନା।
ଏଇ କମର୍ସ ତ ପକେଇ ଦେଇଥାନ୍ତା।
ସେମିତି ହିଁ ଭାବୁଛି କହି ସିଏ ତାକୁ ଇଚ୍ଛା ପଢିବିନି ମୁଁ ରାଜନିତି ରେ ମାର୍କ ଆଣିବି। ହେଲା ମାନେ ଏମତି ଖାଲିରେ ବସିକି ବୁଲିକି ମାର୍କ ଆଣି ପାସ ହେବା ଟା ଦରକାର ଆଉ କିଛି ତାକୁ ଦରକାର ନାହିଁ। ସିଏ କହିଲା ଏଜାଗ ନେଲେ ଟିକେ ସିଏ କହିଲା ନି ସିଏବା କହିଲା କହିଲା ଏଯାକ ନେଲେ ପଢିବାକୁ ପଡିବ ସେଇଟା ମୁଁ ତ ପଢିବିନି ଆଉ ନ ପଢିଲେ କେମିତି ହବ। ସେଇଥିପାଇଁ ଅପଢା ସବଜେଟ ଗୋଟେ ନେବି ତାର ପଲିଟିକାଲ ରାଜନୀତି ଭଲ ହଉଛି। ସେ କହିଲା ରାଜନିନ୍ଦୀ ଟା ମିଳିଗଲେ ଭଲ କଥା ଯାହା ତା ଲେଖିଦେବି। ମାର୍କ ଟିକେ ପଳେଇ ଆଇବ ସରିଲା ପାସ୍ ପାସ୍ ଏ ହେଇଯିବି। ସବୁ ହବ ସିଏ ଯେମିତି ଲେଖିବ ଆମ ପାରିବାନି ଯେତିକି ପଲିଟିକାଲରେ। ସି ମୁଁ କହିଲି ହଁ ସବୁ।
ଅଛି ହଁ ନାଇଁ ସେମିତି ହେଲେ ତ ଭଲ କଥା ହଁ।
ସବୁ ଜଣା ହେଥିରେ।
ଅ ଏଇ ଯୋଉ ଆମର ସ ପ୍ପୋଡସ ଆ ଏଇ ଯଉ କଣ ପ୍ପୋଡ ଆଡ଼ମିଶନ ହଉନି ଏବେ କେ ଏମତି ତମ ଏମତି ଇ
ହବ ତ ହବ ନାଇଁ ନାଇଁ ସେଠି ସିଟି ଥିଲେ ନା ନଥିଲେ କୁଆଡେ ହବ ସେଇଟି ଥିଲେ ହବ ନହେଲେ ନାଇଁ।
ସିଇଟି ଥିଲେ ହେଇଯିବ।
ହଁ ସିଟି ନଥିଲେ ଆଉ କୋଉଠି ମିଳିବ। ସିଟ୍ ଯଦି ସବୁ ସରିଯିବ ଫିଲପ୍ ହେଇଯିବ ଆଉ ମିଳିବ କି?
ଓହୋ।
ନାଇଁନା ତୁ ସିଏ ଆସି କହୁଥିଲା ଆଉ।
ଓହୋ ଆଉ ଏ ଯୋଉ ତମର ଗେଲି କଣ କରୁଛି? ଆରେ ସିଏ ପରା କଣ କୋଉଠି ଅଛି?
ହଁ ସିଏ ଅଛି ହଁ ର କହିବି ର।
ର ମୁଁ କରୁଛି ମୁଁ କରୁଛି ର ମୋର ହେଇଯିବ।